ହ୍ୟାଲୋ।
ହ୍ୟାଲୋ।
ଲୋ।
ହାଲୋ।
ଆଲ ଝିଅ କଣ କରୁଛୁ?
ହଁ ଆଣ୍ଟି ଏଇ ବସିଥିଲି।
ଓହୋ ତୋ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ହଉ ହଁ ମୋ ଦେହ ଭଲ ଅଛି ଲୋ ଝିଅ। ଆଉ ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି ତ?
ଆଜ୍ଞା ଆଣ୍ଟି।
ହଉ ଆଉ ଆଉ ଏଲାଗେ କଲେଜ ଛୁଟି ଅଛି ତମର?
ହଁ କଲେଜ ଏବେ ଛୁଟି ଅଛି ଓ ସତରରୁ ଖୋଲିବ ଯିବୁ ଆଉ।
ଓହୋ ଆଉ ପରୀକ୍ଷା ତ ତମର ଏବେ ଅଛି ଆଉ? ପଡ଼ା ପଡ଼ି ଜୋରେ କରୁଥିବ ଆଉ?
ଆ ହୋ। ପରୀକ୍ଷା ସରିବ ଯାଇଁକି ଅଣତିରିଶ ରେ। ତାପରେ ପୁଣି ଦଶ ଦିନ ପରେ ଆଉ ଗୋଟେ ପରୀକ୍ଷା ଆରମ୍ଭ ହବ।
ହଁ। ହଁ ମନ ଲଗେଇକି ପାଠ ପଢ଼ୁଥା ଲୋ ଝିଅ। ଆଉ ଆଲୋ ଝିଅ ଆଉ ଆଉ ତତ୍ ତେ ସବୁ ତମର କୋଉ ପର୍ବପର୍ବାଣିୀ ଆମର ଓଡ଼ିଶାରେ ଯୋଉ ପର୍ବ ଅଛି ତତେ କୋଉ ପର୍ବ ଭଲ ଲାଗେ ଟିକେ ମତେ ଟିକେ କହିବୁ?
ହଁ।
ପର୍ବ
ହଁ ରଜ ତ ମତେ ଭଲ ଲାଗେ ଅଧିକ।
ହଁ ଏବେ
କାହିଁକିନା ଅଧିକ ଦିନ ଛୁଟି ଥାଏ।
ହଁ ରଜ ପର୍ବ ପାଇଁ ଟିକେ ଛୁଟି ଥାଏ। ସ୍କୁଲ କଲେଯେ ସବୁ ଉଟି ଯେ ପୁଅ ଝିଅ ସବ୍ କରନ୍ତି ଆଉ? ଆଉ କଣ କଣ ସବୁ ପର୍ବ ଭଲ ଲାଗେ ତତେ?
ଆ ମତେ ତାପରେ ଦଶହରା ଟିକେ ଅଧିକ ଭଲ ଲାଗେ ତା ଦେହରେ ବି ଦଶ ପନ୍ଦର ଦିନ ଛୁଟି ମିଳେ।
ହୁଁ।
ଆଜ୍ଞା।
ହଁ ଦଶହରାରେ ମା ଙ୍କ ପୂଜା ଦୁର୍ଗା ଦେବୀଙ୍କର। ଆଉ ସଂସାର କୁ ମଙ୍ଗଳ ମଙ୍ଗଳ ପ୍ରଦାନ କରନ୍ତି, ମା ଦୁର୍ଗ୍ ପୂଜା ପୁଜା ହୁଏ ସବୁ ସ୍କୁଲ କୁ କଲେଜ୍ ଯେ ସବୁ ଛୁଟି ହୁଏ ଛୁଆ ମାନେ-' ଏଁ ଖୁସି ଆନନ୍ଦ ହୁଅନ୍ତି ଆଉ। ଦୁର୍ଗା ମାଙ୍କର ପୂଜା ହୁଏ ଆଉ ସେଟା ଗୋଟେ ଭଲ ପର୍ବ ଆମର ଓଡିଶାର ଆଉ।
ଆଜ୍ଞା।
ଆଉ ଆଉ କିଛି ପର୍ବ ତତେ ଭଲ ଲାଗେ ନାଇଁ?
ହଁ ଦୀପାବଳି ବି ଭଲ ଲାଗେ।
ଅଁ। ଦୀପାବଳି ତ ଆମର ବେଶୀ ଏ ଦାୟିତ୍ଵ ଆଉ। ଦାୟିତ ରହିଚି ଦୀପାବଳିରେ ପିତୃ ପୁରୁଷ ମାନଙ୍କୁ ଉ ଭୋଗରାଗ ଦିଆଯାଏ ତାଙ୍କର ଅ ପୂଜା କରାଯାଏ। ଆଉ ଆମର ଆତ୍ମାର ସ ତାଙ୍କୁ ସେଦିନ ବର୍ଷରେ ଥରେ ଆଉ ପିଣ୍ଡ ଦିଆଯାଏ ତାପରେ ଏ ଡକା ଯାଏ ବଡ ବଡୁଆଙ୍କୁ ଡାକନ୍ତି। ପଇଆ ଖାଡିରେ ଧରିକି। ଏମିତି ଭୋଗରାଗ କରିକି ଡାକନ୍ତି ଆଉ ପିତୃପୁରୁଷ ମାନଙ୍କୁ ଆଉ। ଆଉ ସିଏ ଗୋଟେ ଗୋଟେ ଆମର ଓଡିଶାର ଗୋଟେ ଗୋଟେ ପର୍ବ ଆଉ, ହୁଁ।
ତମକୁ କୋଉଟା ଅଧିକ ଭଲ ଲାଗେ?
ମତେ ସବୁ ପର୍ବ ଭଲ ଲାଗେଲ ଝିଅ।
ଆଜ୍ଞା।
ପର୍ବ ତ ଆମ ମାନଙ୍କ ପାଇଁ ଅଛି। ରଜ ଅଷ୍ଟମୀ ଆଉ ଆମର ଦଶହରା ଆଉ ପୟା ସାଧ ଦୁର୍ ଦୁ ହଁ ସବୁ। ଲକ୍ଷ୍ମୀ ପୂଜା ଲକ୍ଷ୍ମୀ ପୂଜା ଆମ ମାଙ୍କର ଲ ଲକ୍ଷ୍ମୀ ମାଙ୍କର ଗୋଟେ ପୂଜା ହୁଏ କୁମାର ଉତ୍ସବ ପୂର୍ଣ୍ଣିମା, ଆଉ ଲକ୍ଷ୍ମୀ ପୂଜା। ସେଇଟା ହଉଚି ଆମର ସେଇ ଦଶହରା ଭିତରେ ପଡେ। ଆଉ ସବୁ ପର୍ବ ତ ଆମର ଭଲ ଲାଗେ ମତେ ସବୁ ପର୍ବ ବହତ୍ ଭଲଲାଗେ। ସବୁ ଆନନ୍ଦରେ ନବା କଥା ଆଉ ଯେତେ ସବୁ ପର୍ବ ଅଛି ଆମ ମାନଙ୍କ ପାଇଁ ନା ଆଉ। ଆମେ ଉପଭୋଗ କରିବା ଆନନ୍ଦ ହବା ନାଇଁ କି? ଆଉ ଖୁସି ଖୁସି ହବା ଆନନ୍ଦ ହବା। ପୂଜା ପର୍ବ ସବୁ ଅଛି ଆମ ମାନଙ୍କ ପାଇଁ।
ଆଜ୍ଞା।
ଆଉ ରଜରେ ନୂଆ ଡ୍ରେସ୍ ସବୁ ଆଣୁଚ ନା ପିନ୍ଧୁଚ ନା ତମର?
ହଁ ମୁଁ ଆଣେ ଘରେ ଭାଇ ମାନେ ବାହାରେ ରହିଚୁ ଯେହେତୁ ସମସ୍ତେ ଗୋଟେ ପିନ୍ଧିଲେ ଆମେ ପିନ୍ଧିଚୁ ଆଉ।
ହଁ ସେଇଟା ଗୋଟେ ଖୁସି ଆଉ ମଜା ଲାଗେ ଗୋଟେ। ଆନନ୍ଦ ଲାଗେ ନୂଆ ଡ୍ରେସେ, ଆମର ତ ବାଧ୍ୟତାମୂଳକ ସବୁ ସମସ୍ତଙ୍କ ପାଇଁ ଆସିବ ହୁଁ-ହୁଁ, ରଜ ଅଷ୍ଟ ତ ହିଁ ଏଇଥିରେ ଆମର ସବୁ ଗୋଟେ ଖୁସି ଆନନ୍ଦ ଲାଗେ, ଆଜ୍ଞା ନୁଆ ଡ୍ରେସ ସିରିକି ଏଁ ବୁଲାବୁଲି କରିବାକୁ ମଜା ଲାଗେ,
ତିନି ଦିନ ତିନିଟା ଡ୍ରେସ ରଜରେ ନା?
ଏବେ ସେ ଲାଗି ଚଳିବ କଣ ଆଉ ଡ୍ରେସ୍ ନାହିଁ ଘରେ କଁ ହୁଁ ଗୋଟେ ଏମିତି କଣ ନୂଆ, ଡ୍ରେସେ ଆଣିଚନ୍ତି,
ପିନ୍ଧିବା କଥା ହଁ,
ହଁ, ଆ ଯେତେ ନୂଆ ଡ୍ରେସ୍ ଆଗରୁ ଘରେ ଥିବ ବାଘରେ ଥିବ ତାକୁ ବାହାର କରିକି, ପଧିବେ ପୁରୁଣା ଡ୍ରେସ ପିନ୍ଧନ୍ତି ନି ନୂଆ ଡ୍ରେସ୍ ହିଁ ପିନ୍ଧନ୍ତି, ନୂଆ-ନୂଆ ଡ୍ରେସ୍ କିନ୍ତୁ ନିହାତି ଗୋଟେ ଡ୍ରେସ୍ ନ ଆଣିବେ, ଏଇହା ନୁ ନ ଆଣିଲେ ଛୁଆ ରୁଷିବେ କାନ୍ଦିବେ,
ହଁ,
ତାପରେ, ଯାହା ହେଲେ ବି ଆଣିପାରିବା,
ହୁଁ,
ଆଉ କେତେବେଳେ ଖାଇ ହବ ମୋର କେତେବେଳେ ଖାଇ ଶୁଅ,
ଆମର ଯାଇକି ହବ ନଅଟା ଦଶଟା ବେଳକୁ ଟିକେ ଲେଟ୍ ହୁଏ ଆଉ, ଛୋଟ ଛୁଆଟା ଘରେ ଅଛି ପୁଣି ତା କଥା ବୁଝି ବାଝିକି ତାକୁ ଶୁଆଇ ଶୁଇ,
ହଁ-ହଁ ତାପରେ ପାଠ ପଢ଼ା ଛୁଆ ପାଠ ପଢ଼ନ୍ତି, ତାପରେ ପୁଢା ସରିଲେ ଯାଇକି ଖାଇକି ଶୋଇବେ ନା ଆଉ ସନ୍ଧ୍ୟା ବେଳୁ ଆଉ, କଣ ଖାଇଦେବେ କି, ଆମର ଛୁଆ ପାଠ ସନ୍ଧ୍ୟା ବେଳୁ ଯାହା ଜଳଖିଆ ଖାଇକି ପାଠ ପଢ଼ିବେ, ତା ନଅଟା ସାଢେ ନଅଟା ଯାଏଁ ବସ୍
ସାଢ଼େ ନଅଟା ଯାଏ ବସିକି ପାଠ ପଢ଼ିବେ,
ତାପରେ ଖାଇକି ଶୋଇବେ ଆଉ ଦଶଟାରେ ଆଉ ଦଶଟା ସାଢ଼େ ଦଶଟାରେ ଆଉ,
ଟା ସାଢ଼େ ଦଶଟାରେ ଆଉ, ହଁ,
ଆଉ-ଆଉ ତମର ଆଜି ବର୍ଷା ହେଇଥିଲା,
ହଁ ବହୁତ୍ ଜୋରରେ ବର୍ଷା ହେଇଯିବା,
ଆଜି ପ୍ରବଳ ବର୍ଷାଲ ଝିଅ ଆମର ଏପଟେ ତ ଅ ବର୍ଷ୍ ସା ହେଇଥିଲା ଜୋରରେ ଆଉ,
ଯେତେ ଗରମ ହଉଥିଲା ସେତେ ବର୍ଷା ହଉଛି ଏବେ,
ହଁ ଏତେ ଲାଗିଲେ ଚାରି ଦିନି ହେଲା ଲାଗେ-ଲାଗେ ବର୍ଷା ହଉଛି, କାଲି ବି ହେଇଥିଲା ଜୋରରେ ବର୍ଷା ଆଜି ବି ହେଇଥିଲା, ଆଉ ଏଇ ଦି ଘଣ୍ଟା ହେଲା ଛାଡ଼ିଛିି ଟିକେ,
ହଁ,
ଯାହା ହଉ ଭଲ ଥଣ୍ଡା ଲାଗିଲା ଟିକେ ବର୍ଷା ହେଲା ଠୁ, ଭଲ ଲାଗୁଛି ଟିକେ ପରିବେଶ ଥଣ୍ଡ୍
ଟିକେ ସଉଛି ଟିକେ ଶାନ୍ତିରେ, ବହୁତ୍ ଜୋରରେ ଖରା-ଖରା ବି ବହୁତ୍ ହଉଥିଲା,
ହଁ ଖରା ତ ହେଇଥିଲା ଆଜି। ଏତେ ମାତ୍ରାରେ ଖରା ଗରମ ହେଲା ଯେ ଖରା ବେଳେ ଶୋଇ ହେଲା ନାଇଁ ଘରେ ଆଉ ତାପରେ ତିନିଟା ବେଳୁ ତ ବର୍ଷା ହେଲା ଆଉ। ତିନିଟା ରୁ ପାଞ୍ଚଟା ଯାଏ ବର୍ଷା ଜୋର ରେ ହେଲା।
ଆଉ କ ଆଉ କଣ କହିବୁ କହ।
ହଁ।
ଆଉ ତମ ଝିଅ କଣ କରୁଛି?
ଆମ ସାନଟା ମାମୁଁ ଘରୁ ତ ସେ ଯାଇଛି ମୁଁ ଏବେ ମାଉସୀ ଘର ଅଛି ସେ ଯାଇଛି ମାମୁଁ ଘରୁ।
ହଁ।
ଯାଇଛନ୍ତି ମୋ ଆଉ ମୋ ମାମୁଁ ଝିଅ ଯିଏ ତାଙ୍କର ଗୋଟେ ପୁଅ ହେଇଛି ଛୋଟଟା। ତାକୁ ଦେଖିବାକୁ ଯାଇଛନ୍ତି।
ହଁ, ହଁ।
ମୁଁ ଆଉ ମୋ ମାଉସୀ ଝିଅ ଆମେ ଘରେ ଅଛୁ।
ହଁ ଭଲ। ତମେ ମିଳିମିଶିକି ରୋଷେଇ କରିଦିଅ ସାଙ୍ଗ ହେଇକି କି ରୋଷେଇ ଶିଖିଛୁ ନା ତୁ?
ନା ରୋଷେଇ ଶିଖିନି ଖା ବାହାରେ ତ ରହିଲୁ ଘରେ ରହିଥିଲେ ଶିଖିଥାନ୍ତୁ।
ଆଉ ଆଇଡିଆ ହଁ ଆଇଡିଆ ଖର୍ଚ୍ଚ କରିକିରି ରୋଷେଇ କରିବ ଆଉ। ଝିଅ ପିଲା ଗୁଡା ରୋଷେଇ କରିବନି ନା ରୋଷେଇ କରିକିରି ରକ୍ ରଖିଥାଅ ସେମାନେ ଆସିଲେ ସାଙ୍ଗ ହେଇକି ଖାଇବ ଆଉ।
ଖାଇବି ହଁ। ଦିଦି ଗଲାଣି ତ ତା ପୁଅକୁ ଶୁଆଇବ ଆମେ ତାପରେ ରୋଷେଇ କରିବୁ ସେ ଏବେ ଶୋଇପଡିବ। ସେ ରୁଟି ଫୁଟି ବନେଇଦବୁ ଆଉ।
ହଁ ରୁଟି ସହିତ କଣ ଖାଅ।
ରୁଟି ସହିତ ଭଜା କରୁ ଭାଇ ବାଇଗଣ ସବୁ ଭର୍ତ୍ତା କୋଉଦିନ ସନ୍ତୁଳା କୋଉଦିନ
ହୁଁ।
ହଁ।
ଆଉ ଆଉ ଚିକେନ କରିକି ଖାଅ ନାହିଁ ରୁଟି ସାଙ୍ଗରେ।
ହଁ ଚିକେନ୍ ଚିକେନ୍ କଷା କରୁ ଚିକେନ୍ ତରକାରୀ ରୁଟି ସହିତ ଭାତ ସହିତ ଟିକେ ଭଲ ଲାଗେ ଆଉ।
ତମର ରାତି କି ଭାତ ଖାଅ କି?
ନା ଆମେ ଖାଉନା ମାମୁଁ ଘରେ ଭାତ ଖାଆନ୍ତି ସବୁ ତାଙ୍କର। ତ ଆମେ ବି ତାଙ୍କ ସହିତ ଯେହେତୁ ଏବେ ଆସିଛୁ ରହୁଛୁ ଖାଇବାକୁ ପଡିବ ଆଉ।
ହଁ ହଁ ଭାତ ଖାଇଲେ ଟିକେ ଅଧିକ ପେଟ ପୂରା ହେଇଯାଏ ରୁଟି ଟା ଟିକେ ହାଲକା ଖାଦ୍ୟ। ଆଉ ଭାତ ଖାଇଲେ ହଁ ଆମର ଭାତ।
ସେଇଥିପାଇଁ ବର୍ଷା ଦିଦି ଯିବେ ଭାତ ନହେଲେ ତାଙ୍କର ଏ ଶାନ୍ତି ଲାଗିବନି ଆଉ ରାତିରେ ଭାତ ନିହାତି ଦରକାର ତାଙ୍କୁ।
ହଁ ଆମର ଅଭ୍ୟାସ ଭାତ ବା ଏଇ ଯୋଉ ଓ ଆମେ ସ୍ତ୍ରୀ ଲୋକ ମାନେ ଯୋଉ ବାର କରନ୍ତି ନାଇଁ କି ରାତି
ହଁ
ରାତି ଓପାଷିଆରେ ସେଥିରେ ଅରୁଆ ଭାତ ରାନ୍ଧିକି ଖାଆନ୍ତି। ନହେଲେ ରୁଟି କଲି କରନ୍ତିି ଆଉ ଏମିତି। ଭାତ ଅରୁଆ ଭାତ ଭାତ ନହେଲେ ରୁଟି କରିକି ଖାଉଁ ବାରରେ ଗୁରୁବାରେ ସ ଶନିବାରେ, ମଙ୍ଗଳବାରେ, ଅମାବାସ୍ୟା, ସଂକ୍ରାନ୍ତି ଏଗୁଡାରେ ଆମେ ଉଷୁନା ଭାତ ଖାଉନା।
ଭାତ ଡାଲମା
ହଁ ଡାଲମା କି ଖଟା ଟିକେ କି ଭଜା ସନ୍ତୁଳା ଟିକେ ହେଲେ
ହଁ।
ଆ ନହେଲେ ଆମର ଆଉ ସବୁ ବାରରେ ଭାତ ଖାଉ। ରୁଟି ଟା ଖୁସି ବାସିରେ ଖାଆନ୍ତି। ଆଉ ବାହାରେ ବିଦେଶରେ ଯୋଉମାନେ ରହିଲେ ନିହାତି ରୁଟି ଖାଇବେ ଆଉ।
ରାତିରେ ହଁ ତାଙ୍କର ରୁଟି ଦରକାର ସବୁବେଳେ।
ହୁଁ ଆମ ଝିଅ ହେରିକା ତା ବାପାର ତାର ସବୁ ରୁଟି। ଖାଉଛନ୍ତି ରୁଟି ସନ୍ତୁଳା ନହେଲେ ମିକ୍ସର ତରକାରୀ କରିଦବ। ସେ ଖାଆନ୍ତି ରୁଟି ସାଙ୍ଗରେ ସେ ଭାତ ଖାଆନ୍ତିନି ରାତି ତାପରେ ଆମ ଝିଅ ସେବେ ଭଲ ପାଏ ସେ ଯେ ରୁଟି ଖାଇବାକୁ ରୁଟି ଟା ଟିକେ ହାଲକା ନା ସିଏ ରାତି ତିରେ ବହୁତ ସମୟ ସେ ବସିକି ପାଠ ପଢ଼େ। ସେଥିପାଇଁ ଭାତ ଖାଇବାକୁ ରାଜି ହୁଏନି।
ଅଁ ହ
ସେ ରୁଟି କି ଭଲ ପାଏ ଗୋଟେ ତ ପଟେ ରୁଟି ଖାଇବ ଆଉ।
ହ
ଗୋଟେ ପଟ ରୁଟି ଖାଏ। ଆମ ସାନ ଝିଅ ବି ସେଇ ଗୋଟିଏ ପଟ ଖାଏ ସେ ବେସି ରୁଟି ଖାଏନି।
ଭାତ ଖାଇଆ ଅଭ୍ୟାସ ହେଇଯାଇଛି ଆଉ।
ହଁ ରୁଟି ଖାଇବାକୁ ଭଲ ପାଆନ୍ତିନି ହାଲକା ଯୋଉଦିନ ଖାଇବେ ଆଉ ଗୋଟିଏ, ଗୋଟିଏ ରୁଟିରୁୁ ଆଉ ଅଧିକ ଖାଇବେନି।
ହଁ ହଁ।
ଆଉ ଆଜି ମୁଁ ଏ ଯୋଉ ହଉ ହଉ ରଖ ଲୋ ଝିଅ ରଖ କଣ ପଢାପଢି କରିବୁ ଯଦି ଯା ରଖ।